ହ୍ୟାଲୋ
ହଁ ଜୟ ଜଗନ୍ନାଥ।
ମ୍ୟାଡ଼ାମ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ। କଣ କରୁଛନ୍ତି?
ଜୟ ଶ୍ରୀ ଜଗନ୍ନାଥ। ବସିଛି ଆପଣ?
ହଉ ମୁଁ ଏମିତି ଘରେ ଗଡୁଥିଲି ଖାଇକି ଜଷ୍ଟ।
ଓ କଣ ରୋଷେଇ ଆଜି କରିଥିଲେ?
ଆମର ଭାତ, ସନ୍ତୁଳା, କଲରା, ମସଲା ଦେଇକି ଭଜା ହେଇଥିଲା। ଯୋଉଟା ତାୱାରେ ଭଜା ହୁଏ ଜାଣିଛନ୍ତି?
ଉ ଗୋଟା ମସଲା ଗୋଟା କଲରା।
ନାଇଁ ଗୋଟା କଲର ଭାଜନି ମୁଁ ଗୋଟା ଭାଜେନି ମୁଁ ଦୁଇ ପିସ୍ କରିଦିଏ। ଆଉ ମଞ୍ଜି ସା ସହିତ ହିଁ ଭାଜି ଦିଏ ମସଲା ଦେଇକି। ଗୁଡା ତ ଅଛନ୍ତି ମଞ୍ଜିିକି ବାହାର କରିଦିଅନ୍ତି। ଗୋଟା ମସଲା ଭାଜନ୍ତି ଚିରିକିନା।
ହୁଁ। ଆପଣ କେମିତି କରିଛନ୍ତି?
ମୁଁ ତାକୁ ଦି ପିସ୍ କରି କାଟି ଦେଇଥିଲି। ତାପରେ ସି ସିଝେଇ ଦେଇକି ବାହାର କରିକି ମସଲା ଦେଇକି ଭାଜିଥିଲି ଆଉ।
ଓହୋ ସୋରିଷ ମସଲା ନା ଏ ଗରମ ମସଲା?
ନାଇଁ ସୋରିଷ ମସଲା ସୋରିଷ ଅଳ୍ପ ଦିଆ ହେଇଥିଲା। ପିଆଜ ରସୁଣ ଅଦା ଆଉ କଞ୍ଚାଲଙ୍ଗା, ଲୁଣ, ହଳଦୀ ଏତିକି ଆଉ।
ମୁଁ କରେ ଯେ ଗୋଟା କଲରା କରେ, ଯୋଉଟା କି ଆଳୁ, ସୋରିଷ ମସଲା ମାନେ ଫ୍ରାଏ ହେଇକି ତା ଭିତରେ ପଶିଥାଏ।
ଆଚ୍ଛା ଆଳୁକୁ କଣ ଚକଟିକି ଦିଅନ୍ତି ସେ ମସଲା ସହିତ?
ହଁ ସୋରିଷ ଯେମିତି ଆପଣ କହିଲେ, ସୋରିଷ କଞ୍ଚାଲଙ୍କା, ରସୁଣ ଏ ଗ୍ରାଇଡିଂ ହେଇଯିବ। ଆଉ ତା ଦେହରେ ସେଇ ମସଲା ଟା ଫ୍ରାଏ କଲା ଭିତରେ ଆଳୁ ସିଝା ଚ ସେଟା ଯେମିତି ଆଳୁ ଭର୍ତାଟା ଆମର ହୁଏ।
ହୁଁ।
ସେଇଥିରେ ଉ ଫ୍ରାଏ କରାଯାଏ। ହେଇଗଲା ପରେ ଉ କଲରାକୁ ଲୁଣ ଦେଇକି ସିଝା ହେଇଯାଇଥିବ।
ହୁଁ।
ଭିତରୁ ମଞ୍ଜି କାଢିଦେଇକି, ସେ ଇଏଟାକୁ ପୁରଟା ତା ଭିତରେ ଦେଇ ଦେଇକି ତାକୁ ତାୱା ରେ ଗଡେଇ ଗଡେଇ ଭାଜେ। ହଁ।
ଆଛା ଆମର ଟିକେ ହଁ ଭଲ ଲାଗେ। ଖାଇଛି ସେମିତି, କିନ୍ତୁ କରିବୁନି ଏଇଥିପାଇଁ ହଜ୍ ବେଣ୍ଡଙ୍କର ଡାଏବେଟିସ୍ ରହୁଛି ତ, ଆଉ ବିନା ଆଳୁରେ ହୋଉଛି ନା ସେଥିପାଇଁ।
ହଁ। ଆପଣଙ୍କ ଘର କୋଉଠି?
ଆମର ଢେଙ୍କାନାଳ।
ହଁ ଆପଣଙ୍କ ଘରେ କିଏ କିଏ ସବୁ?
ଆମର ମୋ ହଜ୍ ବେଣ୍ଡ ମୋର ପୁଅ ଦିଇଟା, ମୁଁ ମୋ ଶାଶୁ ଶ୍ୱଶୁର।
ମୋ ବ- ବଡ ପୁଅ, ପୋସ୍
ହଁ ଗୋଟେ ଗୋ ଗୋଟେ ଛୋଟ ପୁଅ, ଗୋଟେ ବଡ ପୁଅ। ଗୋଟେ ସପ୍ତମ ସେଣୀ ପଢୁଛି, ଆଉ ଗୋଟେ ତିନି ବର୍ଷର।
ଓହୋ। ହଜ୍ ବେଣ୍ଡ କଣ କରନ୍ତି?
ଆମର ଗାଡି ଚଲାନ୍ତି ନିଜେ। ଆମ ନିଜର ହୁଁ।
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କ ଘରେ କିଏ ଅଛନ୍ତି? ଆପଣଙ୍କ ଫ୍ୟାମିଲି ବିଷୟରେ କୁହନ୍ତୁ?
ଆମର ଜଏଣ୍ଟ ଫ୍ୟାମିଲି। ଆମର ଗାଁରେ ରହୁଛନ୍ତି ଶାଶୁ, ଶଶୁର, ଦାଦା, ଖୁ- ଦାଦା ଶ୍ୱଶୁର। ଖଡି ଶାଶୁ ଯା ଏ ଯୋଉ ନଣନ୍ଦ, ଦିଅର ସମସ୍ତେ ଗାଁରେ ଅଛନ୍ତି। ଜଏଣ୍ଟ ଫ୍ୟାମିଲି। କୋଡିଏ ପଚିଶି ଜଣ ମାନେ ଫ୍ୟାମିଲି ଆମର। ଆମର ଦି ଯା ଆମେ ବାହାରେ ଅଛୁ, ମାନେ ଆମେ ବଡ ଘର ଅଂଶର ଦି ଭାଇ ଆମେ ବାହାରକୁ ଆସି ସାରିଛୁ। ଆଉ ଯେହେତୁ ଆମର ବିଜିନେସ୍ ବି ଏଇଠି। ଭାଇଙ୍କର ଚାକିରୀ ବି ଏଇଠି। ପିଲା ପାଠ ପଢୁଛନ୍ତି, ସେଥିପାଇଁ ଆସିବାକୁ ପଡିଛି।
ହଁ ଘର କୋଉଠି?
ଘର ଖୋର୍ଦ୍ଧା। ମାନେ ଉଁ ଶାଶୁଘର। ଆମେ ଏବେ ଭୁବନେଶ୍ଵର ରେ ଅଛୁ।
ଆଛା। ହୁଁ।
ଆଉ ଝିଅ ମୋର ଗୋଟେ ଛୋଟ ତିନି ବର୍ଷର ଝିଅଟେ ଆଉ ମୋ ଯାଙ୍କର ଗୋଟେ ପୁଅ ଷ୍ଟାଣ୍ଡାର୍ଡ ୱାନ୍ ରେ ପଢୁଛି ଆଉ।
ଆଚ୍ଛା ମୋତଲବ୍ ଆପଣଙ୍କ ଯା ବଡ ଆପଣ ସାନ ନାଇଁ?
ହଁଁ।
ହଁ ଆଚ୍ଛା ହଁ। ହୁଁ ଆମର ବି ଯିତ୍ କେତେବେଳେ ଏମିତି ନିଜର ଗାଡି କରିନଥିଲେ ସେ ତ କିଛି ଜାଣନ୍ତିନି ଏମିତି ଆଉ କିଛି ଗାଡି କି ଛାଡ଼ିଦେଲେ। ପାଠ ପଢିଚନ୍ତି କିନ୍ତୁ ଟିକେ ବଦମାସି କଲେ ଆଉ ପଢିଲେନି ପ୍ଲସ ଟୁ ରୁ ରହିଗଲେ। ଅ ହୁଁ କ୍ରିକେଟ ରେ ମାତିଲେ ସେତେବେଳେ ପଢିଲେନି ଆଉ ନି ଯେ ଗାଡ଼ି ହିଁ ଚଲେଇବା ଷ୍ଟାର୍ଟ କଲେ ତ ଯେତେବେଳେ ନିଜର ଗାଡି ନଥିଲା ଆମେ ବି ସାତ ଆଠ ବର୍ଷ ବାହାରେ ଯାଇକି ରହିଲୁ ଛ ଛତିଶଗଡ଼ରେ ସେଠି କମ୍ପାନୀରେ ଗାଡ଼ି ଚଲେଇଲେ। ତାପରେ ଏବେ ଗାଁକୁ ଆମେ ବି ପଳେଇ ଆସିଲୁ। ହୁଁ। ନିଜେ ଗାଡି କରିକି ନିଜେ ଚଲଉଚନ୍ତି ଆମେ ଗାଁ ରେ ରହୁଛୁ ଆଉ ଜାଣିଥିବେ ଢେଙ୍କାନାଳ ଭୁବନ ଜାଣିଛନ୍ତି?
ହଁ ହଁ ସୁ ମୁଁ ଏବେ ଜେତେ ଜଣଙ୍କ ସାଙ୍ଗରେ କଥା ହେଇଛି ପ୍ରାୟତଃ ଆପଣଙ୍କ ଗାଁର।
କାହିଁକି ନା ଏଇ ଯୋଉ ଏଇ ଯୋଉ ଯୋଉଠି ଆମେ କ କଥା ହଉଛେ ସେଇଟା ଯିଏ ଲିଡ୍‌ କରିଚନ୍ତି ଆମ ଗାଁରୁ ନା ସେ ତ ସେ ସେଥିପାଇଁ ପ୍ରାୟ ଏଇଠିକାର ରହୁଛନ୍ତି ଆଉ।
ଅଁ ହଁ ମୁଁ ପ୍ରାୟ ସେ ଭୁବନ କିନ୍ତୁ ଜାଣିନି ଦେଖିନି ସେ ଜାଗା ଭୁବନ ଗାଁ ଟା ବୋହୁତ୍ ଜଣଙ୍କ ପାଟିରେ ଶୁଣିଛୁ ଆମେ ଭୁବନ ଗାଁ ର।
ଆଛା ଉଁ ହୁଁ ଆସିନାହାନ୍ତି କେବେ? ହଁ ବର୍ଷା ଆଜି ଟିକେ ଛାଡିଚି ଏମିତି ଖରା ପାଗ ତ ଦେଇନି କିନ୍ତୁ ପବନ ଦଉଚି ଏମିତି ବାହାରେ ଲୁଗାପଟା ଆଣିିଥିବେ ଶୁଖେଇବା ପାଇଁ ବି ମୁଁ ଏବେ। ତାପରେ ଆସିକି ମୋବାଇଲ ଦେଖୁଥିଲି ଗଢିକି ଟି ଏ ସାନ ପୁଅ ଶୋଇ ପଡିଲା ତ ବଡ ସ୍କୁଲ ଯାଇଛି ସାନ ପୁଅ ଶୋଇ ପଇଲା ମୁ ବସିକି ଏମିତି ମୋବାଇଲ ଦେଖୁଥିଲି ଆଉ। ହୁଁ ଆଉ କଣ କାମ ଏବେ କରିବୁ କଣ କହିଲେ?
ଆପଣ ତାଲେ ଆପଣଙ୍କୁ ଭଲ ରୋଷେଇ କୋଉଟା ଆସେ? ଯୋଉଟା ଆପଣଙ୍କ ହଜବେଣ୍ଡ କୁ ପସନ୍ଦ ଆସେ।
ନାଇଁ ମୋ ରୋଷେଇ ତ ତାଙ୍କୁ ପ୍ରାୟ ପସନ୍ଦ ଆସେ। କିନ୍ତୁ ସେ ମୁଁ ଯୋଉ ମାଛ ଟା କରେ ତାଙ୍କୁ ଭଲ ଲାଗେନି ମତେ ମାଛ ତରକାରୀ ଠିକ୍ ସେ ଆସେନି। ଆସେନି କଣ ଯେତେ ବି ୟୁଟ୍ୟୁବ ରୁ ଦେଖିଲେ ବି ଯେମିତି ପ୍ରୋସ ସେସେରେ ବି ଭଲ ହୁଏନି କିନ୍ତୁ ମାଛ ଭଜାଟା ହବ। ତରକାରୀ ଭଲ ହୁଏନି ଆଜି ବି ହେଇ ପାରିଲାନି ପନ୍ଦର ବର୍ଷ ଭିତେରେ।
କେମିତି ଖାଆନ୍ତି ତାହେଲେ ସେ
ସେ ମୁଁ ମାଛ ତରକାରୀ କେବେ କରେନି ସେ ଯଦି କରିବେ କରିବେ ନିଜେ ନାଇଁ ଶାଶୁ କରନ୍ତନି ସିଏ କହିବେ ମୁଁ କରିବିନି। ମତେ ଆଉ ରୋଷେଇ ଘରେ ପଶିବାକୁ ଭଲ ଲାଗୁନି ସେମିତି କହିବେ।
ବୟସ ହେଲାଣି ଆଉ।
ନାଇଁ ବୟସ ବେଶୀ ହେଇନି ସେ ଟିକେ ରୋଷେଇ ଘର ଛାଡିଦେଲେଣି ତ ମାନେ ସେ ରୋଷେଇ ଉପରେ କହିବାକୁ ଗଲେ ସେ କିଛି ବି କରନ୍ତିନି ମୁଁ ତାଙ୍କୁ କିଛି କରିବାକୁ ଦିଏନି ମୁଁ ସବୁବେଳେ କରେ। ତାଙ୍କୁ ଯଦି କହିବି ବୋଉ ଟିକେ ମାଛଟା କରିଦେ ନା ମୁଁ କରିପାରିବିନି ସେମିତି କର ମ। କିନ୍ତୁ କିଛି କୁହନ୍ତିନି ସେ ଖାଆନ୍ତି ଶ୍ୱଶୁର ବି ଖାଆନ୍ତି କିନ୍ତୁ ସ୍ଵାମୀ କୁହନ୍ତି କି ଭଲ ଲାଗୁନି।
ଗୋଟେ ସିମ୍ପୁଲ ରେସିିଓ ବତେଇବି କରିବେ। ବହୁତ ମାନେ ଭଲସେ ହବ ବେଶୀ ଖରାପ ଲାଗେନି ଗୋଟେ ଥର ଟ୍ରାଏ କରିକି ଦିଅନ୍ତୁ କଣ କହୁଚନ୍ତି।
ଠିକ୍ ଅଛି।
ସୋରିଷ ଆଉ ପିଆଜ ଅଦା ରସୁଣ ଅଦା ରସୁଣ କ କ୍ଵାଣ୍ଟିଟି କମ୍ ରହିବ। ଅ ମାନେ ଦଶୁଣ କ୍ଵଣ୍ଟିଟି ଟା ଟିକେ ଅଧିକ ରହିବ ପିଆଜ ଗ ପିଆଜ ଗୋଟା ରହିବ ଅଦା ଟା ତ ବହୁତ କ୍ଵାଣ୍ଟିଟ୍ କମ ରହିବ। ହଁ ଆଉ ସୋରିଷ ଜିରା ଶୁଖିଲା ଲଙ୍କା ଦେଇପାରନ୍ତୁ କି କଞ୍ଚା ଲଙ୍କା ବି ଦେଇପାରନ୍ତୁ ଉ ତାକୁ କୋ ବାଟି ଦେବେ ତ ଅ ବାଟା ମାନେ ଫାଇନ୍ ହବା ପୂର୍ବରୁ ଟମାଟୋ ସେଥିରେ ବାଟିଦେବେ ବି।
ହୁଁ ମାନେ ଏମିତି ଶିଳରେ ବ ଟା ହବ କି ଅ କି ଗ୍ରାଇଣ୍ଡର ରେ ପିଡ଼ି ହିଅବ।
ଆପଣ କୋଉଥିରେ କରୁଛନ୍ତି ଶିଳରେ କର ଚୁନା ଗ୍ରାଇଣ୍ଡ
ମୁଁ ପ୍ରାୟ ସୋରିଷ କଲେ ସୋରିଷ ଟା ଶିଳରେ ହିଁ ବାଟେ ମାନେ ସେଇଟା ଟିକେ ଗ୍ରାଇଣ୍ଡର ରେ କଲେ ଭଲ ଲାଗେନି ମତେ ତ ଭଲ ଲାଗେନି ଆଉ ମୁଁ ଆଉ କାହା କଥା କହିବ କଣ।
ମୁଁ ହଁ ସେଇଟା ତ ଠିକ କିନ୍ତୁ ପିଆଜ ଵ୍ ଟାଟା ଯୋଉ ବଟାଟା ଗ ଏଥିରେ କଲେ ଯୋଉ ଅଵ୍ ଶିଳରେ କଲେ ଭଲ ଲାଗେ ସୋରିଷ ବଟାଟା ଗୀ ଗ୍ରାଇଣ୍ଡରରେ ଗୋଟେ ଥର କରନ୍ତୁ। ଫିନିସିଂ ବି ଭଲ ଆସିବ ଭଲ ଲାଗିବ ମ ଆଉ ଏମିତି ଗୋଟେ ଥର କରିବେ ତାପରେ ତେଲ ତେଲ ପକେଇବେ ପଞ୍ଚ ଫୁଟଣ ଦେଇ ପାରନ୍ତି କି ନ ଦେଇ ପାରନ୍ତି ଆପଣଙ୍କ ବୁଛା ଦେଲେ ଚଳିବ ନଦଲେ ବି ଚଳିବ। ପକେଇକି ତା ଦେହରେ ସେ ଯୋଉ ବଟା ତାକ ରଖିଥିବେ ଭଲସ ପକେଇଦେବେ।
ହୁଁ।
ପକେଇକି ଉଂ ଫ୍ରାଏ କରିବେ ଅଳ୍ପ ସମୟ ହେଇଥିବ ତା ଦେହରେ ଲୁଣ ହୁଁ ଧନ୍ୟଆ ଯୋଉ ଧନିଆ ଗୁଣ୍ଡ କହିଲାଣି ଲୁଣ ଆଉ ହଳଦୀ ଲଙ୍କା ଲଙ୍କା ଯତି ଆଉ ପ କେଇବେ ନ ପକେଇ ବି ଚଳିବ।
ହୁଁ।
ତାକୁ ସେଇଥିରେ ପକେଇକି ଅ ମାନେ ବେଶୀ ରେ ଫ୍ରାଏ କରିବାକୁ ପଡିବନି ଅଳ୍ପ ପ ସମୟ କରିବାକୁ ପଡିବ ଅ ଫାଏ କରିଦେଇକି ତାପରେ ପା ଆଳୁ ଯ ସିଝା ଆଳୁ ରଖିଥିବେ ତା ଦେହରେ ପକେଇଦେବେ।
ହଁ।
ପକେଇ ଦେଇକି ପାଣି ଦେଇଦେବେ ତାକୁ ଅଳ୍ପ ଆଞ୍ଚରେ ଟିକେ ଘୋଡେଇକି ରଖିଦେବେ।
ହୁଁ।
ଘୋଡ଼େଇକି ରଖିଦେଲା ପରେ ଫୁଟି ଆସିଲେ ମାଛ ପକେଇକି ଆଉ ଅଳ୍ପ ସମୟ ଫୁଟେଇ ଦେଇକି କସ୍ତୁରୀ ମେଥି ପତ୍ରକୁ ଗୁଣ୍ଡ କରି ପକେଇଦେବେ। ନ ନେ ସେମିତି ବି କଷ୍ ହଁ ଅ କସ୍ତ୍ରରି ମେଥି ଗୁଣ୍ଡ କର ନଚେତ ସେମିତି ବି ପକେଇଦେଲେ ବି ଭଲ ଲାଗିବ।
ମୁଁ ଏମିତି ଶୁଖିଲା ପତ୍ର ରଖିଥାଏ ପ୍ୟାକେଟ୍ ବାଲା ଯୋଉ ଆସେ ତା
ହଁ ହଁ ସେୟାକୁ ବି ପକେଇ ଦିଅ କାଲି ଅଛି ବାର ଦିନ। କାଲି ତ ଆପଣ ଖାଉଛନ୍ତି।
ପହର ଦିନ ଅଛି ନାଇଁ ମଙ୍ଗଳବାର ଅଛି ନାଇଁ ନାଇଁ ପହର ଦିନ ବୁଧବାର ଦିନ କରିବେ।
ହୁଁ ବୁଧବାର ଦିନ କରିକି ଟ୍ରାଏ କରନ୍ତୁ ତା ମତେ କ କେତେବେଳେ କଥା ହେଲେ ପୁଣି ମତେ କହିବେ ଯେ ନାଇଁ ମ୍ୟାଡାମ ଭଲସ ବତେଇ ଥିଲେ।
ହଁ ମୁଁ ନିହାତି ଜଣେଇବି ନମ୍ବର ଅଛି ନା ନର୍ମାଲ କଲ କରିକି ଆପଣଙ୍କୁ ଜଣେଇବି।
ହଁ କହିବେ ନାଇଁ ମୋ ହଜବେଣ୍ଡ କୁ ଆଜି ପସନ୍ଦ ଆସିଲା ବୋଲିକା।
ନା ମାଛ ଟା ଯେମିତି କଲେ ବି ସେ କହୁଛନ୍ତି ଭଲ ଲାଗୁନି କିନ୍ତୁ ମୁଁ ସେଥିପାଇଁ ଭଜା ମାଛ କରିଦିଏଁ। ଆମେ ପଖାଳ ଆମେ ତ ଗାଁରେ ପ୍ରାୟ ପଖାଳ ଖାଉ ପଖାଳରେ ହିଁ ଖାଇଦଉ। ଆପଣ ସବୁ ରୋଷେଇ ଭଲ କରନ୍ତି।
ହଁ ଅଭ୍ୟାସ ଟିକେ ଥାଏ କାହିଁକି ନା ଇଣ୍ଟ୍ରେଷ୍ଟ ଥାଏ ମା କୁ ଦେଖି ଦେଖି କି ବାବା ବି ଆମର ଭଲ ରାନ୍ଧନ୍ତି ମା କୁ ଦେଖି ଦେଖି। ଗୋଟେ ଇଣ୍ଟ୍ରେଷ୍ଟ ଆସେ ଯେ ନାଇଁ କିଛି ନୂଆ ନୂଆ ଟ୍ରାଏ କରିବି ମୋର ଏଇଟା ଇଣ୍ଟ୍ରେଷ୍ଟ ଥାଏ। ମୁଁ ବି ନୂଆ ଆଇଟମ୍ ବନେଇକି ବି ଖାଇବାକୁ ଦିଏ। ପଚ୍ ପଚାରେ କେମିତି ଲାଗିଲା ଯେ ନାଇଁ
ମୁଁ ବହୁତ କରି ବନେଇକିନା ଦିଏ ଘରେ ସବୁ ପସନ୍ଦ କରନ୍ତି ଆଉ କୁହନ୍ତି ବି ଭଲ ହେଇଛି ଆଉ ତାପରେ ତାଙ୍କୁ ଯୋଉଟା ଇଚ୍ଛା ହବ ସିଏ ୟୁଟ୍ୟୁବ ରୁ ଦେଖିକି ମତେ ଏମିତି ବତେଇବେ ତୁ ଏମିତି ହିଁ ଏଇଟା କର।
ନାଇଁ ମୁଁ ପିଲାଙ୍କ ପାଇଁ ହଉ କି ଘର ଲୋକଙ୍କ ପାଇଁ ଯଦି ଆଜି ଇଚ୍ଛା ହେଲା ଏଇ ଜିନିଷ ଟା ଭଲସ ଦେଖ ଖାଉଛି ମୁଁ କରିବି ଗୋଟେ ଥର ଟ୍ରାଏ କର ଟେଷ୍ଟ କରିବି କରିଦିଏ ହୁଏ ଭଲ ବି ହୁଏ। କିନ୍ତୁ କ୍ଵାଣ୍ଟିଟି କମ ରଖିଥାଏ ଏଥିପାଇଁ ଯେ କାଳେ ଭଲ ଲାଗିବ ନ ଲାଗିବ। ଆଉ ସେକେଣ୍ଡ ଟାଇମ୍ କଲା ବେଳକୁ କ୍ଵାଣ୍ଟିଟି ଆଉ ଟିକେ ଅଧିକା ରଖିଥାଏ।
ହୁଁ ଏଇ ଯୋଉ ହେଇଗଲା ଆମର ରୋଲ ହେଇଗଲା ମୁଁ ଘରେ ବନାଏ ପ୍ରାୟ ଟାଇମ୍ ଯେବେ ଯୋଉ ଦିନ ପ୍ରଥମ ତିଆରି କରିଥିଲି କି ବଡ ପୁଅ କହିଲା ମାମା ତୁ ଗୋଟେ ଦୋକାନ ଟେ ଦେଲେ ଭଲ ହୁଅନ୍ତା। ତୁ ତ ବହୁତ ବଢ଼ିଆ କରୁଛୁ। ଆଉ କିନ୍ତୁ ରୋଲରେ ଏଇା କି ଚାଉମିନ୍ ଜାଗାରେ ମୁଁ ଇପି ପକେଇ ଦେଇଥିଲି ଇପି ହଉ ମ୍ୟାଗି ହଉ ସେଦିନ ଯୋଉଦିନ ଫାଷ୍ଟ କରିଥିଲି ସେଇଟା ହିଁ ପକେଇ ଦେଇଥିଲି ବହୁତ ଟେଷ୍ଟ ହେଇଥିଲା। କୁ କହୁଥିଲା।
ଛୁଆଙ୍କୁ ସେସବୁ ଆଇଟମ୍ ତମେ ଯେମିତି ବି ଦିଅ ତାଙ୍କୁ ଭାରି ପସନ୍ଦ। ତାଙ୍କୁ ହଁ ମୋମୋ ଟାକୁ ତମେ ଅ ଟା ର କର ବି ସୁଜି ରେ କର କିନ୍ତୁ ଛୁଆଙ୍କୁ ମୋମୋ ଦରକାର।
ମୋମୋ ଦରକାର ହଁ ସେଇଟା ବି ମୁଁ ଗୋଟ ଗୋଟିଏ ଥର ମାତ୍ର ବନେଇଛି ବାକି ଟାଇମ୍ ତ ସେ କିଣିକି ଖାଏ ଗୋଟେ ଥର ବନେଇ ଛି ମାମା ଭଲ ଲାଗୁଛି ଆଜି କରିଦେ ନାଇଁ ମୁଁ ଦିଏନି କେବେ କେବେ ସେ ଖାଇଦିଏ। ଆମର ତପଟେ ଗାଁ ରେ ସେ ସବୁ ମିଳେନି ମାର୍କେଟ ଗଲେ କେବେ କେବେ ଖାଏ ଏଇଆ ଆଉ
କିନ୍ତୁ ଘରେ ବନେଇକି ଦେବେ ହେଲ୍ଦି ରହିବ ଟେଷ୍ଟ ବି ଭଲ ଥିବ। କିଛି ନର୍ମାଲ ଜିନିଷ ହିଁ ଘରେ ଯାହା ଜିନିଷ
ମ୍ୟାମ୍ ମ୍ୟାମ୍ ଆଉଥରେ କଲ୍ କରନ୍ତୁ କାଟୁଚି
ହଁ ହଁ ହଁ।